ଲୋ।
ହଁ କଣ କରୁଛନ୍ତି?
ଏ ବସିଥିଲି ଆପଣ।
ଏଇ ଏଇନିକା ଖାଇକି ଉଠିଲି ଆଉ।
ଆଛା! କଣ ଖାଇଲେ?
ଉଁ ଭାତ, ଡାଲି, ଅଣ୍ଡା ଆମ୍ ଲେଟ୍। ପୋଟଳ କଷା ହେଇଥିଲା ଆଉ।
ଦେହ ଭଲ ଅଛି?
ହଁ, ଭଲ ଅଛି। ଆପଣ କେମତି ଅଛନ୍ତି?
ହଁ, ମୁଁ ବି ବହୁତ ଭଲ ଅଛି।
ଭଲ ଅଛନି?
ହଁ, ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ସମସ୍ତେ ଭଲ ଅଛନ୍ତି।
ଆଛା୍!
ଆପଣଙ୍କ ଘରେ ଭଲ ଅଛନ୍ତି ନା?
ହଁ, ଆମ ଘରେ ବହୁତ ଭଲ ଅଛନ୍ତି ସମସ୍ତେ।
ହଁ, ଯୋଉ ବର୍ଷା ଦିନରେ ତମ-ଅ, ତମ ଘର ଆଡେ ବାହାରନ୍ତି, ନା ଏ ଯୋଉ ସାଧବ ପୋକ ଗୁଡାକ!
ହଁ, ଆମ ଆଡେ ବାହାରନ୍ତି, ନାଲି ନାଲି ସାଧବ ପୋକ।
ସେଇଟା କେତେ ଭଲ ଲାଗେ!
ବଢିଆ ଲାଗେ ଧରିବା ପାଇଁ, ହେଲେ ମୁଁ କାହିଁ, ଏ ବର୍ଷ ଆଜି ଏତ୍ ବି ଦେଖିନି। ଆ ବାହାରି ନାହାଁନ୍ତି କାହିଁ! ମୁଁ ଦେଖିବାକୁ ପାଇନି ଏ ବର୍ଷ।
ହଁ ସେ ତ ଆମପଟରେ ବେଶୀ-ଇ ଯୋଉ, ଜଙ୍ଗଲ ଆଡେ ଟିକେ ବାହାରନ୍ତି।
ହଁ, ଭଲ ଲାଗେ ତାଙ୍କୁ ଧରିବା ପାଇଁ।
କଅଁଳିଆ ପୁରା ତୁଲ୍ ତୁଲିଆ ଲାଗେ-ଏ। ମୁଁ ସେଇରା ତ ଆମେ ପୁରା ଛୁଆ ଆଣିକି, ଖେଳୁ ସେଇରାକ।
ହୁଁ, ଆମେ ବି ଛୋଟ ବଳେ ଖେଳୁ। ଯେ, ଏବେ କାହିଁ ମୁଁ ଆଉ ଦେଖି ହଁ, ଏବେ ପ୍ରାୟ ନାହାଁନ୍ତି। ଆଗରୁ ଯେତେ ବାହାରନ୍ତି, ଏବେ ବେଶୀ ବାହାରୁ ନାହାଁନ୍ତି।
ହୁଁ। ଆଉ, ଆପଣଙ୍କୁ କଁ କରିବାକୁ ଭଲ ଲାଗେ?
ମତେ-ଏ, ରୋଷେଇ କରିବା ପାଇଁ ଭଲ ଲାଗେ।
ଗୀତ ଗାଇ ଆସଛି ଆପଣଙ୍କୁ?
ହୁଁ, ଯେ ସେମତି ଗୀତ ଗାଏ ବ ବୋଲି କଣ? ଏମିତି ଟିଭିରେ ବାଜେ ଯେତେବେଳେ ଏମିତି ଗୁଣ ଗୁଣ ହେବା କଥା, ସବୁ କାମ କଲା ଟାଇମ୍ ରେ ଆଉ।
ଆଉ, ନାଚ ଶିଖିଛନ୍ତି ନା?
ନାଚ, କଲେଜରେ ଆମେ ନାଚୁ।
ନାଚନ୍ଦୀ।
ପ୍ରୋଗ୍ରାମ୍ ହେଲେ କଲେଜରେ ନାଚୁ।
ଉଁ ଖେଳର ପ୍ରତିଯ! ଖେଳ ପ୍ରତିଯୋଗିତାରେ ଭାଗ ନିଅନ୍ତି ନା ନାଇଁ?
ଖେଳରେ ଭାଗ ନେଇଛି। ବହୁତ ମାନେ ଆମ ଘରେ ଯେଉଁ, କଲେଜ ହେଉ, ସ୍କୁଲ ହେଉ ଯୋଉ ଟ୍ରଫି ମାନେ ସବୁ ମିଳୁଛି। ଆମର ପ୍ରବଳ ଅଛି, ମୁଁ ତ ବହୁତ୍ ପାଇଛି। ସବୁଥିରେ ଫାଷ୍ଟ, ସେଖେଣ୍ଡ, ଥାର୍ଡ଼, ଉଁ ଯଉ ଉ-ଉଦ ଆମେ-ଏ-ଜ ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ତା'ପରେ-ଏ ଶହେ ମିଟର ଦୌଡା, ଦୁଇଶହ ମିଟର ଦୌଡା, ମୁଁ ତ ଥାର୍ଡ ହେଇଥିଲି, ଶହେ ଶହେ ମିଟର ଦୌଡରେ ଥାର୍ଡ ହେଇଥିଲି। ଆଉ ଗୋଟେ ଜାଭଲିନ୍ ଥ୍ରୋ ଅଛି। ଗୋଟେ ବାଡିଟେ ଏମିତି ଫୋପାଡିବୁ, ମୁଁ ସେଇଥିରେ ସେଖେଣ୍ଡ ହେଇଥିଲି। ଆଉ ସଟ୍ ଫୁଟ୍, ଡ଼ିସ୍କସ ଥ୍ରୋ। ଏଇ ସେଟା ଓଜନ ଏମିତି ଲୁହା ଥିବ ନା ଗୋଟେ ଥାଳି ଟାଇପ୍ ର ର ଥିବ, ସେଟାକୁ ଫୋପାଡିବୁ। ଆଉ ଏମିତି ଗୋଲିଆଟେ ଥିବ, ପେଣ୍ଡୁ ଭଳିଆ ତାକୁ ଫୋପାଡିବୁ। ଯେତେ ଅଧିକ ବାଟ ଫୋପାଡିଲେ, ସେ ଫାଷ୍ଟ, ସେକେଣ୍ଡ ଥାର୍ଡ ହବ ଆଉ।
ମୁଁ କହିଲି, ସ୍ଲୋ ସାଇକେଲ
ନାଇଁ, ମୁଁ ସେଇଟାରେ କେବେ ଭାଗ ନେଇନି? ମୁଁ ସ୍ଲୋ ଚଲେଇ ପାରେନି, ଦଉଡି ଡିଆଁ ଖେଳେ ବଟ କେବେ ଜିତିନି ସବୁବେଳେ ହାରି ଯାଇଛି।
ପୁଚି ଖେଳନ୍ତି ନା ନାହିଁ?
ପୁଚି ହଁ ପୁଚି ଖେଳେ ମୁଁ।
ଆଉ ମୁରୁଜ ପକେଇବା ଚିତ୍ର ଆଙ୍କିବା ଏସବୁ ନା ନାଇଁ?
ହଁ ମୁରୁଜ ମୁରୁଜ ପକେଇବା ପାଇଁ ଭଲ ଲାଗେ, ଚିତ୍ର ମୋର ଏତେ ଭଲ ହୁଏନି। ସେମିତି କରେ ଯେହେତୁ କଲି ସ୍କୁଲ ରେ ଡ୍ରଇଂ ଥାଏ ଗୋଟେ ଗୋଟେ ଦିନ ତ ଯାହା ଟ୍ୟାକ୍ସ ଦେଇଥିବେ କରୁ ଆଉ। ଏତେ ଭଲ ହେଲେ କରେନି। ଆପଣ ଏ ସବୁ ଭଲସେ କରନ୍ତି?
ହଁ ନା ମତେ ଏତେ ଚିତ୍ର ଆସେନି ଆଉ ସେମ ଖେଳ ହଁ ସେମତି ଦୌଡା ଦୌଡି ଟିକେ ଭାଗ ନିଏ। ଆଉ ଏଇ ଲଙ୍ଗ ଜମ୍ପ ହାଇ ଜମ୍ପ ଟିକେ ନିଏ। ଆଉ ମ୍ୟୁଜିକ୍ ଚେୟାର ମତେ ଖେଳିବାକୁ ଭଲ ଲାଗେ, ମୁଁ ସେ ମ୍ୟୁଜିକ ଚେୟାର ଟା ନିଶ୍ଚିନ୍ତ ନେବି ଆଉ ଯାହା ହେଲେ ବି ଫାସ ଷ୍ଟ, ସେକଣ୍ଡ, ଥାର୍ଡ ଯୋଉଥିରେ ହେଲେ ହେବି।
ଆଛା।
ମତେ ଭଲ ଲାଗେ।
ନାଇଁ ମୁଁ ମ୍ୟୁଜିକ ଚେୟାର ଖେଳିଛି ହେଲେ କେବେ କିଛି ଜିତିନି ମୁଁ କେ କେବେ ଜିତିନି, ମ୍ୟୁଜିକ ଚେୟାର ହଉ ଦଉଡା ଡିଆଁ ହଉ ଏଇଥିରେ ମୁଁ କେବେ ବି ଜିତିନି।
ମ୍ୟୁଜିକ ଚେୟାର ଯେତେବେଳେ ଖେଳିଛି ଯାହାେଲେ ବି କି ହେଇଥିବେ ଯୋଉଥିରେ ହେଲେ।
ମୋର ଗୋଟେ ସାଙ୍ଗ ଥିଲା, ମାନେ ସେ କହିବ ମୁଁ ମ୍ୟୁଜିକ ମାନେ କହିବ ମୁଁ ଭାଗ ନେବି ମାନେ ଫାଷ୍ଟ ହେବି, ଏମିତି ପୁରା ଗ୍ୟାରେଣ୍ଟି ମାରିବ ମୁଁ ଜିତିବି ମାନେ ଜିତିବି ସେ ଜିତିବ ବି। ମାନେ କେମିତି କେଜାଣି ସେ ଗୋଟେ କହିଦିଏ ଜିତେବି, ଯଦି କହିବ ନାହିଁ ମୁଁ ଥାର୍ଡ ମ୍ୟୁଜିକ୍ ଚେୟାର୍ ଯଦି ଖେଳିବି ଏଥର ଭଲ ଡି ଥାର୍ଡ ହେବି ଶ୍ ଥାର୍ଡ ହିଁ ହବ ହେଲେ ସେ ଜିତେ ସବୁବେଳେ।
ଉଁ ସ୍କୁଲ ରେ ତ ଆମେ ନାଚ ବି କରୁ, ସାଙ୍ଗମାନେ ସବୁ ଫଙ୍କସନ୍ ହେଲେ ସବୁ ଅ ଡ୍ୟାନ୍ସ ଫ୍ୟାନ୍ସ କରୁ। ଆଉ ଛୁଆ ଦିନ ମୋର ମନେ ଅଛି ପୁରା ଛୋଟ ଛୋଟ ହେଇଥିଲୁ ମାନେ, ଉ ଶିଶୁ ମନ୍ଦିର ରେ ପଢୁଥିଲ ଯେତେବେଳେ, ଆମ ତ ସେତେବେଳେ କିଛି ଜାଣିନଥି ତାଲେ ଆମ ସବୁ ଉପର ବାଚ୍ ପିଲା ଗୁଡାକ ସେମାନେ ସବୁ କଣ କହିଲେ ଉଁ ସବୁ ରାବଣ ସବୁ କଂସ ଏମିତି ସବୁ ମାନେ ସବୁ ହେଇଛନ୍ତି, ଅଭିନୟ କରିବେ ନା ତାପରେ ସବୁ ସେମାନେ ସବୁ ହେଇ ଆମ ଖାଲି ଛୋଟ ଛୁଆଙ୍କୁ ଖାଲି ମାନେ ଡରେଇବେ ଖାଲି ସବୁ।
ଆଛା, ଭଲ ଲାଗେ ଛୋଟବେଳେ ସେମତି ଖେଳେଇବା ପାଇଁ?
ଆମେ ଡରେଇବେ, ଆମେ ଖାଲି ଟେବୁଲ ତଳେ କୋଉଠି ଡେକ୍ସ୍ ବେଞ୍ଚ ସବୁ ପଡିଥିବ ତା ଭିତରେ ସବୁ ଲୁଚିକି ଯିବୁ ମାନେ ଡରିକିନା ତାଙ୍କୁ, ଆମକୁ ଖାଲି ଡରାଇବେ। ଛୋଟ ଛୁଆ ନା ସେମାନେ ସବୁ ଖାଲି ଆସିକି ଲାଗିବେ ଡରେଇବେ ଆମମାନଙ୍କୁ।
ହୁଁ।
ଆଉ ଆପଣଙ୍କ ଘରେ ସମସ୍ତେ ଖାଇସାରିଲେଣି?
ହଁ ସମସ୍ତେ ଖାଇସାରିଲେଣି।
କଣ ଆଜି ଖାଇବା ହେଇଥିଲା?
ଆଜି ଭାତ, ମାଛ, ଅଣ୍ଡା ଭୁଜିଆ। ଏରା ଏତିକି ହେଇଥାନ୍ତା, ଆମର।
ହୁଁ। ଆପଣ ନିଜେ କେବେ ଗଛ ଲଗେଇଛନ୍ତି ନା ଲଗେଇନାହାନ୍ତି?
ହଁ ମୁଁ ମାନେ ଛୋଟ ବେଳେ ବହୁତ ଥର ଏବେ ତ ବର୍ଷା ସିଜିନି ଆସିଥିଲା, ମାନେ କୋଉଠି ଖାଲି ଫୁଲ ଗଛ, ଗେଣ୍ଡୁ ଗଛ ହଉ ସେ ବହୁତ ସାରା ଫୁଲ ଗଛ ଆଣିକି ଲଗେଇ ଦଉ ପୁରା ସଜେଇ ଦଉ ମାନେ ଛୋଟ ଛୋଟ ତଳି ହେଇଥିବ ନା ତାକୁ ପୁରା ଏମିତି ମୁଁ ଲଗ ଗ ଦିଏ ତ ଫୁଲ ବଗିଚା ପ ମାନେ ତା ଭିତରେ ମୋ ନା ହଉ ୟା ହଉ। ମୋର ନାଁ ର ଫାଷ୍ଟ ଲେଟର ଭଳିଆ ତାକୁ ଏସେ ଟାଇପ ର କରିକି ଏମିତି ଗଛ ଲଗେଇଦବି। ମତେ ଗଛ ଲଗେଇବା ପାଇଁ ବଢିଆ ଲାଗେ। ଏବେ ଆଉ ଏତେ ନାଇଁ ନହେଲେ ଆ ଛୋଟବେଳୁ ବୋହୁତ ଲଗେଇଛୁ ଗଛ। ଫୁଲ ଗଛ ହଉ ଅଲଗା ସବୁ ଗଛ ହଉ। ଆମ୍ବ ଗଛ ପିଜୁଳି ଗଛ।
ତ ସେମିତି ଉଁ ବେଶୀ ଗୋଲାପ ଗଛ ଗୁଡ଼ାକ ଆଣିକି ଲଗାଏ।
ହୁଁ।
ଗୋଲାପ ଫୁଲ ମତେ ଭଲ ଲାଗେ। ଗୋଲାପ ଗଛ ଗେଣ୍ଡୁ ଗଛ ଆଉ ଟଗର ଗଛ ଆମ ବାରି ଯାଗ ମନ୍ଦାର ଯେତେ ପ୍ରକାର ମନ୍ଦାର ହଳଦିଆ ଧଳା ଗୋଲାପୀ ନାଲି ସବୁ ପ୍ରକାର ରା ଆଣିକି ଲଗେଇ ଦେଇଛି ଆମ ବାଡିରେ ବି ହେଇଛି। ବଡ ବଡ ଗଛ ହେଇଛି ବୋହୁତ ସାରା ଫୁଲ ଫୁଟୁଛି ଆମ ଘରୁ ମାନେ ଆମ ତ ଠାକୁର ପୂଜା ପାଇଁ ପୁରା ଚାଙ୍ଗୁଡିଆ ଲାଖେ ବାହାରୁଛି ଆହୁରି ମାନେ ବାହାରୁ ବି ଲୋକ ଆସିକିନା ନେଇଯାଉଛନ୍ତି।
ଆମର ବି ବାହାରକୁ ଯାଇକି ଆଣୁଛୁ ବାରିରେ ବି ମନ୍ଦାର ଗଛ ଟଗର ଗଛ ଅଛି ଅଲଗା ଫୁଲ ଯୋଉ କନିଆର ଫୁଲ ହଉ କିମ୍ବା ଆଉ ସବୁ ଫୁଲ ଦୁଦୁରା ଫୁଲ ହଉ ଅପରାଜିତା ଫୁଲ ହଉ ଅପରାଜିିତା ଫୁଲ ଗଛ ଆମ ବାରିରେ ଅଛି ଆଉ ଯୋଉ ସବୁ ଫୁଲ ଗଛ ଯାଇକି
ଗୋଟେ ଅଛି କୋଞ୍ଚିଆ ଅପରାଜିତା ଯୋଉଟା ନୀଳ କଲର ଆଉ ଗୋଟେ ଧଳା ର ପ୍ଲେନ୍
କି ଆମର ଧଳା ଅଛି ସେଇ କୁଞ୍ଚି ଟାଇପ୍ ର ଅଛି। ଭଲ ଲାଗେ ସେ କୁଞ୍ଚି ଅପରାଜିତା ଫୁଲ ଟା ଦେଖିବା ପାଇଁ।
ଲଙ୍କା ମନ୍ଦାର ଦେଖିଛନ୍ତି।
ଲଙ୍କା ମନ୍ଦାର ଯୋଉଟା କଣ୍ଟା ଟାଇପ ର ଗଛ ହେଇଥିବ।
ନାଇଁ ମନ୍ଦାର ଗଛ ଯେମିତି ମନ୍ଦାର ଫୁଲ ଟା ମାନେ ଏ ଲଙ୍କା ମନ୍ଦାର କେମିତି କଲେ ସେତ ପୁରା କଢ଼ ଭଳିଆ ଫୁଟିବନି ସେଟା କଢ଼ ଭଳିଆ ଏମତି ଲମ୍ବା ହେଇକିନା ସେ ଫୁଲଟା। ଟେ ମନ୍ଦାର ଫୁଲଟା
ଆ ହଁ ମୁଁ ଦେଖିନି ବୋଧେ। ଆଉ ଆମ ଆମ ବାରିରେ ଗୋଟେ ଅଛି ଫୁଲ ଟେ ମନ୍ଦାର ଫୁଲ ସେଟା ମାନେ ବଢିଆ ଦେଖିବା ପାଇଁ ତାକୁ ଦେଖିବା ପାଇଁ ସୁନ୍ଦର ସେ ମାନେ ତା ଦେହ ଫୁଲ ଗଛଟାରେ ମାନେ ଗଛଟାରେ କଣ୍ଟା କଣ୍ଟା ଟାଇପରେ ହେଇଥିବ ତ। ସେଇଥିପାଇଁ ମୁଁ ପଚାରିଲି ମୁଁ ସେଇ ଫୁଲ ଟା ବୋଧେ।
କୋଉଠୁ ଡାଳ ଆଣିକି ନା ପୋତିବିି ଯୋଉ ଅ ହଳଦିଆ ମନ୍ଦାର କୁ ଆଉ ଥୋପି ମନ୍ଦାର ଯୋଉ ଏମିତି ସବୁ ନଥାାଇ ଆହୁରି କେତେ ପ୍ରକାର ବୋହୁତ ପ୍ରକାର ମନ୍ଦାର ଫୁଲ ଅଛି ମୁଁ ତଥାପି ଚାରି ପ୍ରକାର ଲଗେଇଛି ଆହୁରି ଦେଖିଆ ଆଣିକିନା କୋଉଠୁ ଆଣିକିନା ଲଗେଇବା ଆଉ।
ହୁଁ। ଫୁଲ ଗଛ ଲଗେଇଲେ ବାରି ବି ସୁନ୍ଦର ଲାଗିବ। ପୂଜା କରିବା ପାଇଁ ବି ଭଲ ଲାଗିବ ଫୁଲ ବୋହୁତ ପ୍ରକାର ଫୁଲ ହେଲେ ଠାକୁରଙ୍କୁ ସଜେଇବା ପାଇଁ ବି ବଢିଆ ଲାଗିବ।
କୁଆଡେ ଯିବ ଖୋଜିବାକୁ ନିଜ ବାଇରେ ଧରିବ।
ନିଜ ବାରିରେ ବାସ୍ ହଁ। ଆଉ ଆପଣ ଏବେ କଣ କରୁଥିଲେ।
ମୁଁ ଏଇ ଆପଣଙ୍କ ସହିତ କଥା ହଉଛି ଆଉ କଣ କରିବି।
ଆଛା।
ହେଇ ତ ଶୋ ଶୋଇଥିଲି ବର୍ଷା ହଉ ଥିଲା ତ ଶୋଇଥିଲି ଘରୁ ତ ବାହାରି ହଉନି ଆଉ କଣ କରିବା ଖାଇ ପିଇକି ଖାଲି ଶୋଇବା କଥା।
ହଁ ବର୍ଷା ବି ହଉଛି। ଛି ଆଉ କଣ କରିବେ ଘରେ ତ ବାହାରି ପାରୁନୁ ସଖାଳୁ ଆଜି ବର୍ଷା ଲାଗିଛି ଯେ ଛାଡ଼ୁନି।
ମୁଁ ଶୋଇଥିଲି ଏଇନିକା ଟିକେ ଆପଣଙ୍କ କଥା ମନେ ପଡିଲା ତ ଆପଣଙ୍କୁ ଫୋନ କରିଦେଲି ଟିକେ ଆଉ।
ହୁଁ। ମୁଁ ତ କାଲିଠୁ ଆପଣଙ୍କୁ ମେସେଜ କଲ୍ କରୁଛି ରିପ୍ଲାଏ ଦେଉନାହାନ୍ତି।
ନା ମୁଁ ତ ରିପ୍ଲାଏ ଦେଇଛି ମୁଁ ଯେତେବେଳେ ଅନଲାଇନ ଆସିଛନ୍ତି ଆପଣ ଅଫଲାଇନ ହେଇ ଯାଉଛନ୍ତି।
ପୁଣି ମୁଁ ଅନ ଲାଇନ୍ ଗଲା ମାନେ ଆପଣ ଅନଲାଇନ ଆସିଲା ବେଳକୁ ମୁଁ ଅଫଲାଇନ ହେଇଯାଉଛି।
ହଁ ଏମିତି ପ୍ରୋବ୍ଲେମ ହଉଛି ତାପରେ ଆପଣ ଯେତେବେଳେ ରାତିରେ ମେସେଜ କଲେ ମତେ ନିଜେ ଜୋରେ ମୁଁ କହିଲି ତ ଥାବି ମୁଁ କହିଲି ଯାଉଛି ଶୋଇବି।
ହଁ ତାପରେ ନେଟୱାର୍କ ବି ପ୍ରୋବ୍ଲେମ ରହୁଛି କ
ହଁ ରାତ ତୀ ରେ ବି ତାପରେ ଆଉ ତ ପଦାରେ ବାହାରେ ଘରେ ସମ ଯାହା ହେଲେ ବି ଆମେ କଥା ହେବା ପାଇଁ କହିଲେ ବି ଘରେ ଆଉ ଛ ପଦାରେ ବସିକି କହିବେ ନାହିଁ କଥା ହଉ ବୋଲି ଘର ଭିତରେ ନେଟୱାର୍କ ପ୍ରୋବ୍ଲେମ ବି ହଉଛି।
ବର୍ଷା ଦିନରେ ଏତେ ମଶା ଲାଗି ଯାଉଛନ୍ତି ଯେ ପୁରା ଫଳି ଯାଉଛି ଦେହ ହାତ।
ହୁଁ ହଉ ମୁଁ ଆପଣଙ୍କୁ ଆଉ ଥରେ କଲ୍ କରୁଛି କଟିଦିଅ ରଖୁଛି।